ହ୍ୟାଲୋ
ହ୍ୟାଲୋ
ଜୟ ଜଗନ୍ନାଥ।
କଣ ଖିଆପିଆ ଶଇଲାଣି
ଖିଆଇ ପିଆ ହଁ ସରଲା ଏବେ ଖିଆଇ ପିଆ
ଆ କଣ ଆଜି ହେଇଥିଲା?
ଆଜି? ଆଜିି ଆଜି କଣ ଯଇିବା କହିଲେ ନନଭେଜ୍ ଖିଆବ ଖାଇବି ଟିକେ ନନ ଭେଜ ଆଉ କଣ କରିବା
ଓଉ ଆ ଯିବା କଣ ସ୍ନାନ ପୂର୍ଣ୍ଣିମା ନା କଣ
ଆଜି ହଁ ଖାଇଦେଇଛ ଇଏ ଖାଇବାକୁ କହିଲା ଆମେ ବ୍ୟାଚିଲର ହେଇକି ରହିଛୁ ଖାଇଦେବା କଥା ଆଉ।
ଆଚ୍ଛା କଣ ଯେଉଁ ନନଭେଜରେ ବନେଇଥିଲ?
ଆଜି ସିଏ ମଟନ୍ ବନେଇ ନଥିଲୁ ସିଏ ତାଙ୍କ ଭାଇନା ଘରୁ ଆସିଥିଲେ ତ ସିଏ ମଟ କହୁ ଖାଇବାକୁ ମୁଁ ନା ନା ଭେଜ ଖାଇବା ବୋଲି କହୁଥିଲି। ଆଉ ଇଏ ଆଉ ଦୁଇ ଚାରି ଜଣ ଯାଇଥିଲୁ ଆମେ ଯେଉଁ ଏକାଥ୍ର କଲେ ହେଉ ମଟନ୍ କରିଦବା ଖାଇବା ସେଳେ ମଟନ୍
ଆ ଆଚ୍ଛା ବନାଅ
ଆପଣ ଖାଇସାରିଲେଣି?
ଆଇଁସ ଖାଏନି। ମୁଁ ଭାତ ଡାଲି ଭଜ ହଁ ପୋଟଳ ଆଳୁ ଭଜା ହେ ମୁଁ
କଣ ମାନେ ଖାଆନ୍ତିନି ଟୋଟାଲି?
ନା ନା ରବିବାରେ ଖାଏନି ରବ ହଁ ରବିବାରେ ଖାଇନି କେବଳ ମାଛ ଟା ଖାଏ। ଆଉ କିଛି ଖାଇଏନି ରବାରେ ଚିକେନ ମଟନ୍ ଖାଏନି ଖାଲି ମାଛଟା ଖାଛି କିନ୍ତୁ ରବିବାର ଖାଏନି। ଆଉ ବୁଧବାର ଶୁକ୍ରବାର ଖାଏ
ହୁଁ ହୁଁ। ଆମର ସୋମବାର, ମଙ୍ଗଳବାର, ଗୁରୁବାର ଆଉ ଶନିବାର।
ଅହୋ ମୁଁ କହିଲି ତମେ ରୋଷେଇ ଶିଖିଛ?
ହଁ।
କଣ କଣ ସବୁ ରୋଷେଇ ବନାଅ? ଭଲ।
ଭଲ ଏଇ ଯୋଉ ଆମର କେଉଁଟା ଆମର ମଟନ୍ କହିଲେ କରିବି। ନହେଲେ ମାଛ କହିଲେ କରିଦେବି। ଚିକେନ ଖାଏ ମୁଁ ଚିକେନ୍ ଖାଏନି ଚିକେନ୍ କହିଲେ କରିଦେବି।
ମାଛ କେମିତି କର ଟିକେ କହିଲ ପୁଅ ପିଲା ଭଲ ରୋଷେଇ କରନ୍ତି। ମୁ ଜାଣିଛି, ହଁ।
ମାଛ ଆଣିବା ଧୋଇଇବା ହଳଦୀ ହଳଦ ଗୋଳେଇକି ଭାଜିବା। ଭଜା ହବ।
ମୁଁ କଣ କହିଲ, ମାଛ ମସଲା ଟା କେମିତି କଷ ସେମତି କିବ ସେଇଟା ଟିକ ମତେ କାହିଁକିନା ମୁଁ ମାଛା ଖାଇକୁ ଭଲପଏ କିନ୍ତୁ ମୁଁ ମାଛଟା ଭଲ କରିପାରେନି ମୁଁ ଭଲ ରୋଷେଇ କରେ କିନ୍ତୁ ମାଛ ଟା ଭଲ କରିପାରେନି। ସେଇଟା ଟିକେମିତି ଭଲ ଲାଗି ବନା ଟିକେ କହିଲ ମୁଁ ସେଇ ଭଳିଆ କରିବି।
ଭଲେଇକି ମାନେ କଣ ଯେମିତି ମସଲା ତ ଆପଣ ପିଆଜ ହେରିଆ ଭାଜିବେ ମାନେ ତେଲ ପକେଇବେ ମାଛ ଭଜା ସରିଯାଇଥିବ ତେଲ ଦେବେ ଆଉ ତେଜପତ୍ର ଗୋଟା ମସଲା ପକେଇବେ। ଜାଣିଲେ। ତାପରେ ପିଆଜ ପକେଇବେ ଭାଜିବେ ଭାଜି ଟିକେ ଜଷ୍ଟ୍ ନାଲି ଟିକେ ଆସିଲା ବେଳକୁ। ମସଲା ଯୋଉଁ ଅଦା ରସୁଣ ଜାଣିଲେ ଅଦା ରସୁଣ। ଅ ବ ଅଦା ରସୁଣ ଛେଚିଥିବେ ଜାଣିଲେ ଛେଚିକି ତା ଦେହରେ କଣ କରିବେ କ। କଂଚା ଲଙ୍କା ଟିକଏ ଯଦି ଛେଚାରରେ କହୁଛି ନହେଲେ ଯଦି ଗ୍ରାଇଡିଙ୍ଗ୍ କରିବେ। ତାହେଲେ ସିଏ ଆଉ ଅଲଗା ଟାଇପ୍ ର ବି ହୋଇପାରିବ।
ହଁ ହଁ ଏଇ ଛେଚାଟେ କେମିତି ହୁଏ କୁହ।
ହୁଁ ଛେଚା ଟା ଅଦା ରସୁଣ ପକେଇଲେ। ଛେଚିବେ ତାପରେ ତା ଦେହରେ ପିଆଜ ଟିକେ ଗୁଣ୍ଡୁ ଗୁଣ୍ଡୁ କରି ପକେଇ ଛେଚିବେ ହେଲାକି‌। ପ ତାପରେ। କଣ କରିବେ କହିଲେ ଯେଉଁ ମସଲା ଯେତେ ନାହିଁ ସବୁ ଆମର ଚିକେନ୍ ମସଲା ମିଟ୍ ମସଲା। ଫିସ୍ ମସଲା ଯାହା ଅଛି ତା ଦେହରେ ପକେଇକି ଗୋଳେଇ ଦେବେ ଜାଣିଲେ। ହଁ ମାନେ କୋଉଥିରେ କହିଲେ ଯେଉଁ ଛେଚି ନଥିବେ ସେଇଟାରେ ପକେଇକି ଗୋଳେଇକି। ହଁ ମାନେ ପାଣି ପୁରେଇବେନି। ତେଲ ତେଲ ପକେଇକି ଗୋଳେଇ ଦେବେ କାଠୁଆ ଟାଇପ୍ ର ଟିକେ ରହିବ ସେଇଟା। ତାପରେ କଣ ପିଆଜ ଯୋଉଁ ଭାଜି ନଥିବେ ସେଇ ଟାଇମ୍ ରେ ଆକୁ ପକେଇବେ ତା ଦେହରେ।
ପକେଇବେ ଟିକେ ଟିକେ କଷୁଥିବେ ଇଆଡ଼େ ପକଉଥିବେ ତାପରେ ଟମାଟରକୁ କାଟିକି ଟିକେ ଟିକେ କରିକି। କଷିବେ ଆଉ ସିଏ ତରକାରୀ ଅଲଗା ଟେଷ୍ଟ ହୁଏ ସେ।
ହଁ ଏଇଟା ମୁଁ ଜାଣିନଥିଲି ଏଇଟା ଗୋଟେ ବନେଇବା। ଏଇଟା କେମିତି ଏଇଟା ମୁଁ ଜାଣିନଥିଲି ଫାଷ୍ଟ୍ ଟାଇମ୍ ଏଇଟା ଜାଣିଲି ଏମିତି ମାନେ ହୁଏ ବୋଲି। ବଟାଟା କରିଥିଲି ଛେଚା କରନ୍ତି ଯେ କେମିତି ଏମିତି ଯୋ ତେଲରେ ଯୋଉ କହିଲ ମସଲା ଟା ଗୋଳେଇକି ରଖି। କି ତା ଧିଅରେ ପକେଇବ ସେଟା ମୁଁ ଜାଣିନଥିଲି।
ହୁଁ ସେଇଭଳିଆ କଲେ ମାଛର ଟେଷ୍ଟ ଭଲ। ଲାଗିବ। ଆପଣ ମେନ୍ ଲୋକ ରୋଷିଆ ରେ ଆମକୁ ପଚାରୁଛନ୍ତି ପୁଅ ପିଲାଙ୍କୁ।
ସେଇଆ ଯେ ପୁଅ ପିଲା ଭଲ ରୋଷେଇ କରନ୍ତି କିନ୍ତୁ ଝିଅ ପିଲା ତ ରୋଷେଇଆ। ରେ ମେନ୍ ହେଲେ ପୁଅ ପିଲାଙ୍କ ରୋଷେଇ ଟା ଭଲ ଲାଗେ ଭଲ ଟେଷ୍ଟ ଥାଏ। କିନ୍ତୁ ଏଇ ଯୋଉ ଛେଚା ଟା ମୁଁ।
ବାଲା ରୋଷେଇ କରୁଛି ଯା ହେଇଥିବ ଖାଉଛି ଆଉ କଣ କରିବି।
ନା ବ୍ୟାଚଲର୍ ବାଲା ଭଲ ରୋଷେଇ କରନ୍ତି ନା‌। ବ୍ୟାଚଲର୍ ବାଲା ବଢିଆ ରୋଷେଇ କରନ୍ତି ସେ ରୋଷେଇ ଯୋଉ। ଉ ଇଏ। ଏଇ ଯୋଉ ଛେଚା ଟା ମୁଁ ଏମିତି ଏଇଟା ଜାଣିନଥିଲି ମୁଁ ଛେଚା ଜାଣିଛି ଏମତି ନର୍ମାଲ ଛେଚିକି ପକେଇକି ତରକାରୀ କରିବ। କିନ୍ତୁ ଏଇ ଯୋଉ ତେଲରେ। ଯୋଉ ଗୋଳେଇକିରି ଏମିତି ରଖିକି କରିବ ଏଇଯୋଉଁ ପ୍ରୋସେସ୍ ଟା କହିଲ ଏଇଟା ମୁଁ ଜଣିନଥିଲ ଏଇଟା ଏଇଟା ଏଇଟାକୁ। ଥରେ ଆପ୍ଲାଏ କରିବା।
କରୁନାହାନ୍ତି ବଢିଆ ଲାଗିବ ଆମେ କରୁଛୁ ଆମେ ଶୁଣୁ ସେଇ ଯୋଉ ଛେଚାରେ ଆମେ ବି କରୁ। ଏଇ ଜିନିଷଟା ବି ଆମେ ଆଉଥରେ କରୁ ମାନେ କେତେଟାବି ଚେଞ୍ଜ କରୁ ଜିନିଷଟା।
ହଁ ହଁ ଗୋଟେ ପ୍ରକାର ଗୋଟିଏ ଟେଷ୍ଟ ଅଲଗା ଲାଗିବ ତାର ଆଉ ସ୍ୱାଦ ଟା ଟିକେ ଅଲଗା ଅଲଗା ଆଉ।
ଚା ଛେଚା କର ଏଇଭଳିଆ କରିକି ବି କଲେ ବଢ଼ିଆ ଲାଗିବ।
ହଁ ଆଉ ମଟନ କେମିତି କର।
ମଟନ୍ ସବୁ ବଟା ବଟି କରିବୁ ମଟନ୍ ମଟନ୍ ଯଦି କରିବୁ କେମିତି କରିବୁ ଶୁଣନ୍ତୁ। ମଟନ୍ ଆପଣ ଯୋଉ କରୁଛନ୍ତି ଆମେ ତା ଦେହରେ ଦହି ପକେଇି କରିବୁ ମଟନରେ।
ଓହୋ ସେ ଦହି ପ୍ରକାର କେମିତି ଟିକେ ଭାଇ କହିଲେ ମୁଁ ସେମିତି ସାଧା କରେ କିନ୍ତୁ। ଦହି ଦହି ପ୍ରକାରଟା କେବେ କରିନି।
ଦହି ଆପଣ ଚିକେନ କରିନାହାନ୍ତି କେବେ।
ମୋ ପୁଅକୁ ମଟନ୍ ଟା ଭଲ ଲାଗେ। କିନ୍ତୁ ମୁଁ ସାଧାଟା ବନାଏ କିନ୍ତୁ ଦହି ପକାଇକି କେବେ ବନେଇନି।
ନା ଆମେ ଦହି ପକେଇକି ତାକୁ ଗୋ। ଶୁଣନ୍ତୁ ମ-ମଟନ୍ ଏଠି ତ ମଟନ୍ ସିଜିବାକୁ ଟାଇମ୍ ଲାଗୁଚି କଉଠେ ଭୁବନେଶ୍ୱର ପଟେ ଯଉ ମ ମଟନ୍ ଟା ହେଲା କିନ୍ତୁ ଆମର ସେପଟେ ମଟନ୍ ଟା ଜଲ୍ଦି ହେଇଯାଏ। ଏପଟେ କଣ ତାକୁ ସିଜେଇବେ କାଢ଼ିବେ ଯଉ ପ୍ରେସର୍ କୁକର୍ ଟେ ହିସ୍- ସିଟି ମାରିଦେବେ କାଢିଦେବେ ଜାଣିଲେ କାଢି ଦେଇେ କଣ୍ କରିବେ କହିଲେ ତାକୁ ପୁରା ସେ ପାଣି ଫାଣି ସବୁ କାଢିବେ କାଢ଼ିକି ତାକୁ ଆଉଥରେ ଗୋଟେ ମାନେ କଉଥିରେ ମସଲା ଫସଲା ଯାହା କରିଥି ପିଆଜ ଯେମିତି କରୁନାହାଁନ୍ତି ସେଇ ଯଉ କରିଥିବେ ପିଆଜ କଇ -କଷିକି କରିକି ଆକୁ କଣ କରିବି ଟିକିଏ କାଢ଼ିଦେବି କାଢ଼ିଦେଇକି ଟିକିଏ ଟାଇମ୍ ରଖିବେ ସେ ଇଏ ହେଇଗଲା ପରେ ତା ଦେ ଦହି ପକେଇବେ।
ମାନେ ସେଇ ମଟ୍- ଯଉ ସେ ଛେଳି ମାଂସ ଦିହରେ ଦହି ପକେଇକି ଗୋଳେଇବ।
ହୁଁ ମସଲା ପଡ଼ିବ ଦହି ବି ପଡ଼ିବ।
ଓ ମାନେ ମସଲା ବ- ହଁ ମସ- ମାନେ ମସ ମସଲା ବାଟିକିରି ମସଲା ବଟା ଆଉ ଦହି ଆଉ ପିଆଜ ସବୁ ତା ଦେହରେ ପକେଇି ଏକାଠି ସେ ସିଝା ଦେହରେ ଗୋଳା ହବ? ଓହୋ।
ପ-ପକେଇ ଗୋଳେଇ ଦେବେ ଗୋଳେଇ ଦେଇକି କଣ ବି-ସିଜି- ଇଏ ସିଝିଥିବ ଟିକେ ତାପରେ କଣ କରିବେ ସେ ଯଉ ଉ- ଯେତେବେଳେ ଆଉଥରେ ପ୍ରେସର କୁକର ରେ ତେଲ ଦେବେ ସେଇ ଟାଇମ୍ ରେ କଣ ଆମ ତେଜପତ୍ର ଡାଳଚିନି ମସଲା ଯାହା ପକେଇବେ ପକେଇକି ଆକୁ ତାପରେ ତା ଭିତରେ ରଖିକି ପୁରା ସିମ୍ ରେ ଦେଇଦେବେ ଜାଣିଲେ ଦେଇକି ଆ- ଖୋଲି -ହଁ।
ମଟନ୍ ମାନେ ପିଆଜ ପକେଇକିରି ସେ ମଟନ‌୍ କୁ ତା ଦେହରେ ପକେଇବେ? ଯଉ ଗୁଳା ମଟନ୍ ଆଉ ମସଲା ଆଉ ମାନେ ଧର ଆଉ
ମସଲା ଯଉ ବାଟିଥିବେ ଶୁଣନ୍ତୁ ମସଲା ଯଉ ବାଟିଥିବେ ତା ଦେହରେ ପିଆଜ ପକଡ଼ିକି ବଟା ହେଇଥିବ ଅଦା, ରସୁଣ ପିଆଜ ହେଲା ଆଉ ଟମାଟର ବି ପଡ଼ିଥିବ ତା ଥିରେ। ବୁଝିପାରିଲେ ଗ୍ରାଇଣ୍ଡିଙ୍ଗ୍ କରିବେ ନା ତା ଭିତରେ ଏକାଥରେ ସବୁ ମିଶିକି ଗ୍ରାଇଣ୍ଡିଙ୍ଗ୍ ହବ।
ସିଏ ସବୁ ସେ ଯଉ ମଟନ ଯଉ ସିଝା ହେଇଥିବ ତା ଦେହରେ ସବୁ ଗୋଳିଆ ହବ?
ହଁ ସବୁ ଗୋଳା ହବ।
ଦହି ଆଉ ସେ ସବୁ ମସଲା ସବୁ ଗୋଳା ହବ ସେଇଠୁ ତା ଭିତରେ ଯଉ ପିଆଜ ଜାରିକିରି ତାକୁ ମସଲା ଆଉ ପକେଇବନି ସେଇଆକୁ ସବୁ ପ ପକେଇକିରି ସିମ୍ ରେ ବସେଇବ?
ହଁ ପକେଇକି କଷିବେ ଶୁଣନ୍ତୁ ତାକୁ ସିମ୍ ରେ ଦେଇ କଷି ଯେତେବଳେ ହେଇସାରିବ ତାପରେ ଆପଣ ଯଉ ଚିକେନ୍ ମସଲା ହଉ ଇଏ ମସଲା ପକେଇବେ ତା ଦେହରେ।
ମାନେ ଯାହା ସେ ମଟନ ସାଥିରେ କଷାହବ ଆଉ ଏକ୍ସଟ୍ରା ମସଲା ଆଉ କଷା ହବନି?
ଆ-ଆ-ନା ମସଲା ମାନେ ଅଦା ରସୁଣ ପେଷ୍ଟ ଆପଣ ଇଏ କଲେ ବୁଝନ୍ତୁ ସେଇଥିରେ ଅଦା ରସୁଣ ଯଉ ପକେଇଚନ୍ତି ତା ଦେହରେ ମସ- ଏଇ ଯଉ ଆମର ଏ ମସଲା ବି ପଡିଥିବ। ଆଉଥରେ କଣ କରିବେ ଯେତବେଳେ ଇଏ କରିବେ ସେତେବେଳେ ପାଣି ଟା ବାହାରିବ ସିମ୍ ରେ ଦେଇକି ଦେଖିବେ। ସେ ସିଜୁଥିବ ହେଲା ସେଇ ସିଜି କି ଦେଖି ସେ ପାଣି ଟା ମଲେ ଟିକେ ଟିକେ ମସଲା ପକେଇବେ ପକେଇକି ତାକୁ ଗୋଳେଇବେ ଦହିଟା ଦେଖିବେ ଧଳା ଟିକେ ଦେଖା ହେଇକି ଗୋଟେ ଖେଳେଇଲା ଭଳିଆ ବଢିଆ ଦେଖାହବ। ସେଇ ଟାଇମ୍ ରେ କିନ୍ତୁ ଗରମ୍ ପାଣି ଦେବେ। ଦେଇକି ତାକୁ କଷିବେ। ହୁଁ -ହୁଁ। ରୋଷେୟା ଆପଣ ମେନ୍ ରୋଷେୟା ସବୁ ଆମକୁ ପଚାରୁଚନ୍ତି।
ନା -ନା ରୋଷେୟା ଆମେ ତ ମେନ୍ କିନ୍ତୁ ପୁରୁଷ ଲୋକ ବା କହିଲି ବଢିଆ ରୋଷେଇ କରନ୍ତି।
ଆମେ ବି ସବୁବେଳେ ଆ- ଆମେ କଣ କରିବୁ ଧର ଏଇ ଜିନିଷ ଆଜି କରିଚି ତାକୁ ଟିକେ ଚେଞ୍ଜ କରିବି ଦେଖିଆ କଣ ଲାଗୁଚି।
ହଁ।
ଏଇଭଳିଆ ଜିନିଷ କରୁ ଆମେ।
ହଁ ତେମେ ଟିକେ ସବୁ ଚେଞ୍ଜ୍ ଚାଞ୍ କରିକି ଆମେ ଧର ଗୋଟେ ଆମେ କଣ ମଟନ୍ ଧର କଲେ ମୁଁ କେମିତି କରେ, ଏକାଥରକ ଜି ଯୋ ଯୋଉ ଅଦା ପିଆଜ ର ପିଆଜ ନୁହଁ। ଅଦା ରସୁଣ ଜିରା ଆଉ ଲ କା ତାକୁ ବାଟିଦେଲି ହଁ ହଁ। କରିଦେଲି ପିଆଜ ଟା କଷିକିରି ତାରେ ଟିକେ ଗୋଟା ମସଲା ପକେଇକି ପିଆଜ ଟିକେ ଯେଉଁ ଲାଲ ହୋଇଗଲା ପରେ ସେ ମସଲାଟାକୁ କଷିକିରି ମସଲା ଟା କଷି ହେଇଗଲା ପରେ ତାଦିହରେ ମଟନ ଟାକୁ ପକେଇକିରି କଷିକିରି ଆସ୍ତେ ଆସ୍ତେ ମିତି କଷି କଷି କଷା ହେଇଗଲା ପରେ ସେଠୁ ପ୍ରେସର ରେ ଦେଇକରି ସିଟି ଦେଇ ଦୋଉଚୁ। ଉଁ ତାପରେ ଟିକେ ଗରମ ମସଲା
କ କରୁଛି ସେ ମସଲା କସ ଇଏ ହବାକୁ ଇଏ ବି ହେଇଯାଇଥିବ।
ହଁ ମା ମସଲା କଷା ସା ହଁ ମସଲା କଷା ସାଥିରେ ମଟନ୍ ଟା ବି କଷି ହେଇଗଲା। ହଁ ସେଇ ସେଇଟା ମୁଁ ଏଇ ଏଇଟା ମତେ ବି ଏଇଟା ଭଲ ଲାଗିଲା ରୋଷେଇ ଯୋଉ ପ୍ରଣାଳୀ ଟା।
କାହିଁକି କହିଲେ ଆପଣ ମସଲା କଷୁଛନ୍ତି ତାପରେ ପକେଇବେ ମଟନ୍। କଷି କଷି ଗୋଳେଇବେ, ଏଇଟାରେ କଣ ଆମେ ଗୋଳେଇକି ଡାଇରେକ୍ଟ ମ୍ୟାଗିନେଟ୍ ମ୍ୟାଗିନେଟ୍ କରିକି ରଖିକି ତାକୁ ଆମେ ବ ର କରିବୁ ଥା ଏ ଜିନିଷ ଟା।
ଏଇଟା ଭଲ ଖାଲି ପିଆଜ ଟିକେ ଯାହା ଅ ଖାଲି ପକେଇବ ସେ ଟିକେ ଲାଲ୍ ହେଇଗଲା ପରେ ଆକୁ ତାପରେ ପକ ପକେଇଦେଲା ବେଳେ ଆଉ କଷା କଷି ନାହିଁ। ତା ଦେହରେ ଯେ ଏକାଥରକେ ମସଲା କଷା ହବ ମଟନ ଟା ବି ତା ଦେହରେ ସିଝିଲା।
ତାପରେ ଗୋଟେ ଗୋଟେ ଗୋଟିକା ରସୁଣ ଗୋଟେ ତା ଦେହରେ ପକାଇ ଦେଇେଥିବେ।
ଓହୋ ଗୋଟା ରଶୁଣ ଗୋଟେ ଚୋପା ମାନେ ସେମିତି ଗୋଟାଳିଆ ଧୋଇକିରି। ଓ ସେଇଟା ସେଇଠୁ ସିଝି ଗଲେ ତାକୁ ଚକଟି ତାଦିହରେ ଖାଇବେ।
ବଢ଼ିଆ ଲାଗିବନି ସିଏ, ନା ନା ତାକୁ ବା କାଢ଼ିକି ଖାଇବେ ବଢିଆ ଲାଗିବ ସିଏ।
ଓ ସେମାନେ ରସୁଣକୁ ସେ ମା ମଟନ୍ ସାଥିରେ ଖାଇବେ।
ହଁ।
ଆଉ ସେଇଟା ତାହେଲେ ଏଇରକ ବନେଇବା। ମତେ ଏଇଟା ମୁଁ ଦହି ମୁ ଶୁଣିଛି ଯେ ଦହି ମଟନ ସବୁ ଇଏ କରିଦେ ମୁଁ ଏଇ ୟୁଟ୍ୟୁବରେ ଦେଖିଥିଲି, କିନ୍ତୁ ଏଇ ପ୍ରୋସେସ ଟା ମତେ ଭଲ ଲାଗିଲା।
ଆମେ ଆମର ଦେଖୁ ୟୁଟ୍ୟୁବ ଦେଖୁନୁ ଆମେ ନିଜେ ନିଜେ ଚଲେଇକି ଆମେ ନିଜେ ନିଜେ କରୁଛୁ।
ସେଇଟା ଭଲ, ନିଜେ ନିଜେ ଗୋଟେ ହଁ ନିଜେ ଗୋଟେ ମନକୁ ଆଣିକି ଗୋଟେ କରିବ ଭଲ। ମୁଁ ବି ସେମିତି ପ୍ରାୟ ଦେଖି ମନକୁ ସବୁ ଯୋଟା ଧର ଆମକୁ ଯୋଉ ଖାଇଦଉ ଏଇଟା ଭଲ ଲାଗିଲା। ଏଇଟା କେମତି ହେଇଥିବ ଏମତି ହେଇଥିବ ଆ ମୁଁ ଏଇଟ ଘରେ ତାପ ଦି ତିନି ଥର ବନେ଼ଇଲା ପରେ ସେଟା ତାପ ଠିକ୍ ସେମିତି ହୁଏ। କିନ୍ତୁ ଏଇଟା ଯୋଉ କହିଲ ଏଇ ପ୍ରୋସେସ ଟା ମତେ ଭଲ ଲାଗିଲା, ଏଇ ଯୋଉ ମଟନ ଟା ହଉ କି ମା
ଆମେ ସେ ଘରକୁ ଗଲାବେଳୁ ନେଇଆସି କଣ ଯେଉଁ ଖଡ଼ଗପୁର ମସଲା ନୁହଁ। ସେଗୁଡା ନେଇ ଆସୁ ନେଇ ଆଇଲେ ଖଡ଼ଗପୂର୍ ମସଲା ଟା ବଢିଆ ଲାଗେ।
ବଢିଆ ଲାଗେ ହଁ ହଁ ଏଇ ଯୋଉ ଯାତ୍ରା ଫାତ୍ରାରେ ବି ସେ ସବୁ ମିଳେ ଖଡକପୁର୍ ମସଲା।
ହଁ ହେଇଗଲା ଦଶ ମିନିଟ୍ ଦିି ଅନେଇଲେ ଦିଦି ଆଉ ଦଶ ମିନିଟ୍ ହେଇଗଲାଣି ଦେଖିଛନ୍ତି। ମୁଁ ଏବେ କଲ୍ କରୁଛି ଆପଣ ରିସିଭ କରିବେ ଆଉ।
ହଉ ହଉ।
ହଁ ହଉ।